ନମସ୍କାର୍।
କିରେ ଧନ୍ତୁ ଖାଇକି ଆଇଛୁ ଅଙ୍ଗନବାଡିରେ କଣ ଦେଲେ? ହଁ ଜାଣିଛନ୍ତି ଝିଅ ଆମର ଅଙ୍ଗନବାଡି ଯାଇଥିଲା। ଏବେ ଆସିଲା ଅଙ୍ଗନବାଡି ରେବି ଖାଦ୍ୟ ପ୍ରସ୍ତୁତ୍ କରୁଛନ୍ତି ଖାଦ୍ୟ ଦଉଛନ୍ତି ।
କୋଉ ଖାଦ୍ୟ?
ତାଙ୍କର ଖେଚୁଡି ମାନେ ଚାଉଳ ଆଉ ସବୁ ପନିପରିବା ମିଶିକି ଖେଚୁଡି ତିଆରି କରୁଛି। ଆଉ ଆପଣ ଖାଇସାରିଲେଣି? ଖାଇସାରିଲୁଣି। ଶୁଣିପାରୁଛନ୍ତି?
ଆଚ୍ଛା ଆଉ ଘର ଟିକେ ହୋଲଚୋଲ ହେଇଗଲା ତ ମୁଁ ସେଥିପାଇଁ ପଦାକୁ ପଳେଇ ଆସିଲି ଆଉ।
ଆଚ୍ଛା ଆଚ୍ଛା। ଠିକ ଅଛି ଭଲ ଜାଗା କ ଯାନ୍ତୁ
ଉ ହଁ ହଁ। ମୁଁ ଆମ ଯୋଉ ଛାତର ପାହାଚ ଯୋଉ ଏ ପାହାଚକୁ ପଳେଇ ଆସି ଆଉ କ ହଁ ବାବୁ।
ଆମେ ଯୋଉ ପୂର୍ବଥରକ କଥା ହେଇଥିଲେ ଯଉ ବିଷୟ ବସ୍ତୁ ଉପରେ ସେଇ ଠୁ ଆରମ୍ଭ କରିବା।
ଆଉ କୁହନ୍ତୁ।
କଣ କଥା ହେଇଥିଲେ ଆମେ?
ଆମେ କଥା ହଉଥିଲେ ବା ବୁଲିବାକୁ ଯିବା ଭଲ ଭଲ ଜାଗା ମାନେ ଯୋଉ ଜାଗାରେ ଗୋଟେ କିଛି ଚମତ୍କାର
ଆଛା ଆଛା ହଁ କୋଣାର୍କ କଥା ହୋଇଥିଲେ।
ହଁ।
ବିଶୁ ମହାରଣା। ଟା।
ହୁଁ।
ଆଛା ଆଉ ଗୋଟେ କଣ ଗୋଟେ କଥା ହୋଇଥିଲେ।
ଆଉ କଥା ହଉଥିଲେ ତ ଆମ ଜାହ୍ନଗିରି ପାହାଡ ବିଷୟରେ।
ହୁଁ ହୁଁ ହୁଁ ହୁଁ ଉ ହଁ ବାସ୍ ସେଇ ହଁ ଆଉ ମୁଁ ଭୁଲି ଯାଇଥିଲି ଏବେ ମୋର ମନେ ପଇଲା। କଥାଟା ହଉଛି କି ସେଇ ଯୋଉ ଜାହ୍ନଗିରି ପାହାଡଟା ଆଗୁରୁ ଥିଲା ଗନ୍ଧମାର୍ଦ୍ଧନ ପାହାଡ଼।
ଆ ଆଜ୍ଞା।
ସେଇ ଗନ୍ଧମାର୍ଦ୍ଧନ ପାହାଡରୁୁ ହନୁମାନ ଆସିକି ନେଇଗଲେ ପାହାଡକୁ।
ହଁ ସେଇଟା ଛୋଟ ହେଇଯାଇଛି। ହଁ।
ଆଚ୍ଛା ସେଇଠୁ ସେ ଯେତେବେଳେ ମାନେ ବିଶଲ୍ୟକରଣୀକୁ ପାଇଗଲେ। ତାପରେ ସେ କଣ କଲେ ନା ଆଉ ଇଏ ମାନେ ଯେହେତୁ ସେ ପାହାଡ଼ ଟା ମୁଁ ଯେତିକି ଜାଣିଛି ସେ ପାହାଡରେ ବହୁତ ସାରା ଆଉ ଷଧୗ ମାନେ ଗଛ ଗୁଡ଼ାକ ଥିଲା।
ଓ ହୋ।
ପାଇଁ ଭଗବାନ କହିଲେ ରାମ ଶ୍ରୀରାମ ସେ କହିଲେ କି ଆକୁ ତମେ ଏଇଠୁ ଫିଙ୍ଗି ଦିଅ। ଯୋଉଠି ଯୋଉଠି ପଡିବ ସେ ସେଇଠି ସେଇଠି ସମସ୍ତଙ୍କର
ଉପକାର କରିବ ।
ସେଇଠୁ ସେ ଫିଙ୍ଗି ଦେଇଥିଲେ। ତ ଆଉ ଖଣ୍ଡେ ପଡ଼ିଛି ଯୋଉଟା ସେଟା ହଉଛି କୋଉଠି ବୃନ୍ଦାବନରେ ଯୋଉ ଆମର କୋଉଟା କହିଲ ନାଇଁ ନାଇଁ ନାଇଁ ସେ ନେଲା ବେଳେ ବାଟରେ ଗୋଟେ ଜାଗାରେ ପଡ଼ିଯାଇଥିଲା ସେଇଟା ହଉଛି ଆମର ଇଏ ଯୋଉ ଶ୍ରୀକୃଷ୍ଣ ଯୋଉଟା କାଣିଆଙ୍ଗୁଠିରେ ଟେକିଥିଲେ ଗୋଵର୍ଧନ ଗୋବର୍ଧନ । ହଁ ସେଇଟା ସେ ନେଲା ବେଳେ ଗଡ଼ି ପଡ଼ଥିଲା। ସେ ପାହାଡ଼ଟି ତ ସେ ସେଥିପାଇଁକା କହୁଥିଲେ କି ସେ ପଡ଼ିଛି ମାନେ ତାଙ୍କରି ହିଁ ମାନେ କିଛି ଲୀଳା ।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
ଫୋପାଡିଦେଲେ ଖଣ୍ଡ ଖଣ୍ଡ ହେଇକି ବହୁତ ଜାଗାରେ ଏ ସେ ପା ତାର ଅଂଶବିଶେଷ ପଡ଼ିଛି। ତ ସେ ପାହାଡ଼ ଗୁଡାକ ଏବେ କୋଉଠି କୋଉଠି ଅଛି ମୁଁ ଠିକ୍ ସେ ଜାଣିନି ଅବଶ୍ୟ କିନ୍ତୁ ମୁଁ ଜାଣି ସେ ସେ ପଡ଼ିଚି।କୋଉଠି କୋଉଠି ସବୁ ପଡ଼ିଛି ସେ, ତା ନିଜ ଜାଗାକୁ ଯିବା ପୂର୍ବରୁ ସେ ପଡ଼ିଛି ବାଟ ସାରା।
ଆଚ୍ଛା, ସେ ବା ମୁଁ ଯେତିକି ଶୁଣିଛି ସେ ଯୋଉ ମାନେ ଯୋଉଠି ମା ସୀତା ମାନେ ଅଳଙ୍କାର ପକେଇଥିଲେ ଚିହ୍ନଟ ହେଇଛି ସେଟାକୁ ଖୋଳା ହେଇକି ବାହାରୁଛି ସବୁ ସିଂହାସନ ହନୁମାନଙ୍କ ପାଦ ଚିହ୍ନ ଚିହ୍ନଟ ହେଇଛି ବଡ ପାଦ ପଡି ହନୁମାନଙ୍କର ଏମିତି ସବୁ ହେଇଛି ଏଠି ଚିହ୍ନଟ ଆଉ ମୁଁ ଭାବୁଛି ଏବେ ଆପଣଙ୍କ କଥା ଶୁଣି ସାରିଲା ପରେ ଏ । ପାହାଡ ବୋଧେ ଏଥିପାଇଁ ଦିଆହେଇଛି। ମାନେ ସୀତାଙ୍କର ଅନ୍ୟ ନାମ ବୋଧେ ଜାନକୀ । ଜାନକୀ ଙ୍କ ଝିଅ ସେଥିପାଇଁ ବୋଧେ ମୁଁ ଭାବୁଛି ଆଉ ଦିଆ ହେଇଛି ଆଉ। ।
ଯାହା ହଉ।
ମୁଁ ଯେତିକି ଟିକେ ଟିକେ ଶୁ ଶୁଣିଛି ଆଉ ଲୋକଙ୍କ ଠାରୁ ଶୁଣିକି ଯାହା କହୁଛ ଆଉ କିନ୍ତୁ ଆଖିରେ ଏଇଟା ଦେଖିଛି। ଆ ଯୋଉଠୁ ମାନେ ସବୁ ଚିହ୍ନ ଦିଆ ହେଇଛି ସୀତା ମାଙ୍କର ଅଳଙ୍କାର ପଡିଥିଲା। ଆଉ ଯୋଉ କାଠ ଟା ଜଳୁଛି ସେ ପୁରା ପନ୍ଦରଶହ ବର୍ଷ ତଳୁ ସେ କାଠ ଜଳୁଛି। ସେ ସରୁ ନାହିଁ ବହୁତ ପାଉଁଶ ହଉଛି ତାକୁ ବିଭୂତି ଭଳିଆ ନା ନା ସେ ଖଣ୍ଡେ ଗୋଟେ କାଠର ଯୋଉ କୁହନ୍ତି ଗଣ୍ଡି ଗର ମୁଟାର ସେଇଟା ସେମିତି ଜଳୁଛି ତା ଦେହରୁ ଯୋଉ ପାଉଁଶ ସବୁ ବାହାରୁଛି ଆଉ ସେଇ ପାଉଁଶ ତ ଲୋକ ନେଇକି ବିଭୂତି କରିକି ମୁଣ୍ଡରେ ମାରୁଛନ୍ତି ଆଉ। ସେଇଟା କିନ୍ତୁ ମୁଁ ଆଖିରେ ଦେଖିଛି ଆଉ ଆଉ ଯାହା ସବୁ ଶୁଣିଛି ସେଇଟା ମାନେ ଶୁଣିଛି ଆଉ କାନରେ।
ଆଚ୍ଛା।
ସେଇଠି ଆମେ ଆମର ନା ନାଇଁ ଜଳୁଛି ନା। ହଁ ହଁ। ଜଳୁଛି ନା।
ଜଳୁଛି ଯେତେ ଥର ସେ ସରି ଯିବା କଥା।
ନାଇଁ ସରୁନି ବା ସେଇ ତ ଚମତ୍କାର ଜିନିଷ ସେଇଠି। ସେଇ ଚମତ୍କାର ମାନେ ଆମ ଜେଜେ ହେରିକା ସେମାନେ କହୁଥିଲେ ଯେ ବାରଶହ ବର୍ଷ କିନ୍ତୁ ଇଏ ଆହୁରି ମାନେ ସେମାନେ କହିଛନ୍ତି।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
ଆଉ କଣ ବାର୍ତାଳାପ କରିବା ଆଉ ସଂସାର ଭିତରେ ଘର କରି
ହ
ଏମିତି ସବୁ ହବ କଣ ବାର୍ତାଳାପ ଆଉ କରିବା ଆମ ସ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
ପରିବାର ଭି ତ ରେ ଘର କଲେ ବ ଛୋଟ ପରିବାର ଯେହେତୁ ଆମର ଲୋକ ଗହଳ ଚହଳ ସବୁବେଳେ ଆଉ ଆମେ ନିରାପଦ ସ୍ଥାନ ପାଇବାକୁ ବି ଆଶା କରିବାଟା ଠିକ ନୁହେଁ ସବୁବେଳେ ଏଇ ଦେଖନ୍ତୁ ପିଲାଙ୍କର କ କ୍ରନ୍ଦନ ସ୍ୱର ଶୁଣନ୍ତୁ ପିଲା କ୍ରନ୍ଦନ କରୁଛନ୍ତି। ଏମିତି ସବୁ ଆଉ ଅସୁବିଧାର ସମ୍ମୁଖୀନ ଆମକୁ ହେବାକୁ ପଡ଼ିବ ଅ ତଥାପି ତା ଭିତରେ ଆମେ ଯେତିକି ପାରିବା ସେତିକି ଆମ ସଂସ୍କୃତି ଆମ ଭା ହଁ ଖା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
ଦେଖନ୍ତୁ ଆପଣ ଶୁଣନ୍ତୁ?
ଆଉ କିଛି ଏମିତି ଆଧାତ୍ମିକ କଥା ଅଛି
। ଆଛା ଆଉ ଆମର ଗୁଆ ବିକ୍ରି ହେବା ଉପରେ ବୋଧେ କଥାବାର୍ତ୍ତା ଚାଲିଛି ଗୁଆ ବ୍ୟବସାୟ ଆମର ହଉଛି ବାରିରେ ଯୋଉ ଗୁଆ ହେଇଥିଲା ତାକୁ ବହୁତ କଷ୍ଟ କରି ଛଡେଇକି ରାତି ଦିନ ରଖିଥିଲୁ ମାନେ ବହୁତ ଯେତେବେଳେ ଦାମ ବଢିବ ଗୁଆର ସେତେବେଳେ ଆମେ ବିକିବୁ ଯାହାର ଯୋଉଠି କିଛି ଋଣ କରିଛୁ ତାକୁ ଆମେ ଶୁଝିବୁ ଆଜି ବୋଧେ ମୁଁ ଭାବୁଛି ଏଇ ମାସରେ ଗୁଆରର ଦାମଟି ବଢିଯାଏ ବୋଧେ ବଢିଛି କି କଣ ସେଇଥିପାଇଁ ତମ ଭାତା ଆ ଗୁଆ ଟିକେ କାଢିଛନ୍ତି ଏଇନା ତାକୁ ନିକିତିରେ ଯୋଉ କିଲ ପାଇଲି ନିକିତିରେ ଓଜନ କରି ଗୁଆ ବ୍ୟବସାୟଙ୍କୁ ନେଇକି ବିକ୍ରୟ କରିବେ ଆଉ କିଛି ଅର୍ଥ ସେଠୁ ଆଣି ଆମର ଋଣ ମୁକ୍ତ ହବୁ ଆଉ ଦ ଘର ଯେତେବେଳେ ଗୃହ ନିର୍ମାଣ କାମରେ ବହୁତ କିଛି ଋଣ କରିଦେଇଛୁ ବାକିରେ ବହୁତ ଜିନିଷ ଆସିଛି ତମ ଦିଆ ହବ ଆ । କଣ କରିବା। ଆଉ ଆପଣ କଣ ପଖାଳ ପଖାଳ ଖାଇକି ଆପଣଙ୍କୁ ନିଦ୍ରା ଆସିଗଲାଣି କଣ ଶୟନ କରିଗଲେଣି? ଭାଇ ଦେଖନ୍ତୁ ଶାଶୁ ଆମର ପାତ୍ର ଖୋଜିଲେଣି। ତ ହଁ ହଁ।
ହୟନ
ଆଉ ଦୁଇ ସମୟ ଆମେ ସେମିତି କଥା ହେଇଯିବା ଆଉ ଦେଖିବା। ଦେଇଦିଏ ତାପରେ ଆମେ ପୁଣି ବାର୍ତ୍ତାଳାପ ଆମର ଆରମ୍ଭ କରିବା। ଆଉ କଣ କରିବା ଏଇତ ଜୀବନ ଆଉ
ଆଛା ଆଉ ଆପଣଙ୍କୁ କଣ?
ଭଲ ଲାଗିଲା।
ଆପଣଙ୍କ ଭୋଏସ ଟଟାଲି ଶୁଭୁନି। ଆପଣଙ୍କ ଭୋଇସ କଥା ବା ତା କଟି ଯାଇପାରେ
ଆଜ୍ଞା କଣ ଯା କଟିଗଲା କଟିଗଲା ଏଇ ବା ଅଛି।